ଆଜ୍ଞା ମ୍ୟାଡ଼ାମ କୁହନ୍ତୁ। ଏଇ ହଜବେଣ୍ଡ ଦୋକାନ ଫିଟେଇବାକୁ ଗଲେଣି ସ୍ ଛୁଆ ଦିଟାକ ଶୋଇଛନ୍ତି ମୁଁ ଏଇଠି ବଇଚି ଟିକେ ମୋବାଇଲ୍ ଦେଖୁଛି ଆଉ କଣ କରିବି। କୁହନ୍ତୁ ଆପଣ କଣ କରୁଥିଲେ? ଶୋଇଲେଣି ସବୁ ଶୋଇଲେଣି ଖାଇକି ସାଢ଼େ ଗୋଟେ ଦିଟା ବେଳେ ଶୋଇଲେଣି।
ହୁଁ ହୁଁ।
ତାଙ୍କୁ ନ ଶୋଇଲେ ସନ୍ଧ୍ୟାବେଳେ ହୋମୱା ହଁ ସେମିତି ଆଉ। ଆଜିକାଲି ତ ହଁ ଡାଇବେଟିସ୍ ବ୍ଲଡ ପ୍ରେସର ତ କମନ ହେଇଗଲାଣି।
ହଁ।
ବାପାଙ୍କର ବ୍ଲଡ ପ୍ରେସର ଡାଇବେଟିସ୍ ହଁ। ଆପଣଙ୍କ ଦେହ ଭଲ ଅଛି?
ହଁ ମୋ ଦେହ ଟିକେ ଆଜି ଭଲ ନାହିଁ ଆଉ। ଥଣ୍ଡା ହେଇଯାଇଛି ତ।
ଥଣ୍ଡା ହେଇ
ଜେନଟା ଅଛି ନା।
ଓହୋ।
ପାଣି ଫାଣି ଅଧିକ ଆମେ ଯା ନାହାଁନ୍ତି ନା।
ଓହୋ ଆପଣ କରିବାକୁ ପଡ଼ୁଛି ସବୁ ଆଉ। ଓହୋ ଛୁଆ ମାନେ ଶୋଇଛନ୍ତି ନା କଣ? ସ୍କୁଲ ତ ଛୁଟି ହେଇଥିବ ସାଢ଼େ ଦଶ
ସ୍କୁଲ୍ ଯାଇଛନ୍ତି ଏନେ ଆମର। ତମ ଆଡେ ଦଶଟା ବେଳ ଆ ନା ଆମ ଆଡେ ବା ଏଇ ତମ ଆଡେ ସକାଳୁ ଆମର ଦଶଟା ବେଳକୁ।
ଓହୋ ଚାରିଟା ବେଳକୁ ଆସିବେ ତାହାଲେ ଯାଇକି।
ଚାରିଟା ବେଳକୁ ଆସିବେ ଯାଇକି।
ହଁ ଆମର ବା ସାଢ଼େ ଦଶଟା ହେଇ ସ୍କୁଲ ତ। ସାଢେ ଛଅଟାରୁ ସାଢେ ଦଶଟା ହଁ। ଆଉ ଆସିକି ତାଙ୍କୁ ଖାଇବାକୁ ଦେଇଦେଲି ସେମାନେ ଟିକେ ଜଳଖିଆ ଖାଇଦେଲେ ମୁ ଭାତ ଟିକେ ଆଣି ଖାଇଲି ଖାଇକି ମୁଁ କହିଲି ଆଗେ ଶୋଇପଡ଼ ତାପରେ ହୋମ୍ୱାର୍କ କରିବ ପୁଣି ଟୁଇସନ ଯିବ। ନ ଶୋଇଲେ ହଇରାଣ ନା।
ବହୁତ ହଇରାଣ କରୁଛନ୍ତି ଛୁଆ ଗୁଡ଼ା।
ଆଉ ବଡ଼ ପୁଅଟା ଆଜି ପର୍ଯ୍ୟନ୍ତ ଦୁଷ୍ଟ ହେଉଛି ଆଉ ସାନକୁ କଣ କହିବି। ଏଇଭଳିଆ କଥା ଆଉ। ଅହ ଆଜି କଣ ରୋଷେଇ କରିଥିଲେ ଖରାବେଳେ?
ଆଜି ରୋଷେଇ ସେ ଛୁଇଁଆଳୁ ଭଜା କରିଥିଲେ। ଶାଗ ଭଜା କର ଥିଲେ ଆଉ ଚିକେନ୍ କରିଥିଲେ ମୁଁ ତ ଆଇଁଷ ଖାଉନି ସେମାନେ ଖାଇବା ପାଇଁ କେନ୍ କରିଥିଲେ ଆଉ।
ଏ ମାନେ ସାର୍ ଖାଇବେ ଆଇଁଷ ମଙ୍ଗଳବାର।
ହଁ ସିଏ ବୋଉ ବା ପା ଏମାନେ ଖାଇବେ ସା ଆମେ ତ ଖାଉନୁ ଆମେ ଦି ଯା ଯାକ ଖାଇବୁନି ଇଏ ତ ସବୁ ବାହାରେ ଯାଇକି ଅଛନ୍ତି ଆମେ ବାକି ଏଇଠି ଅଛୁ ଆଉ। ଏଇ କଟକରେ ସବୁ ଅସ ହୁଁ ବାରୁନାହାନ୍ତି ଯେତେ କହିଲେ।
ଜଗନ୍ନାଥ ମଙ୍ଗଳବାର ଖାଇବା କଥା
ଖାଇବା କଥା ନୁହଁ ମଙ୍ଗଳବାରେ ରବିବାରେ ଖାଇବା କଥା ନୁ
ନାଇଁ ମୁଁ ର ଆପଣ କଣ ଉଷା କଣ କରନ୍ତିଆ।
ମୁଁ ତ ଟୋ ଟାଲ ଖାଏନି ଆଇଁଷ।
ଟୋଟାଲ ଆଇଁଷ ଖାଆନ୍ତିନି। ମୁଁ ବି ଖାଉନି ଆଇଷ ଆମେ ଏକାଦଶୀ କରୁଛୁ ନା ସ୍ଵାମୀଙ୍କ ମୋର। ଆମେ ବି ଆଇଁଷ ଖାଉନୁ।
ସେ ଯୋଉ ବଜରଙ୍ଗବାଲିଙ୍କ ପୂଜା କରୁଛି ନା।
ଓହୋ।
ମୁଁ ଆଇଁଷ ଟୋଟାଲ ଛାଡ଼ି ଦେଇଛି।
ଓହୋ। ଆଉ ଜୋଉ ଆପଣଙ୍କର ଜୋଉ ଓଷା ଫୋଷା କଣ କରନ୍ତି ନା ନାଇ ଏମିତି।
ହଁ ଓଷା ସବୁ ଓଷା କରେ। ମଙ୍ଗଳବାର ଓଷା କରି ଏଠୁ ଜୋଉ ର ରବିନାରାୟଣ ବ୍ରତ କରେ ସଂକ୍ରାନ୍ତି ଓଷା କରେ।
ଆଜ୍ଞା।
ସୋମବାର କରେ ମୋର ପ୍ରାୟ ତିନି ଦିନିରେ ଓ ସା ବନ୍ଦ ସବୁବେଳେ ମୋ ରବିନାରାୟଣ ବ୍ରତ ହେଉଛି ବର୍ଷକୁ ଥରେ। ଏକାଦଶୀ ପହିଲେ ବଡ଼ ଏକାଦଶୀ
ଆଜ୍ଞା।
ରବିନାରାୟଣ ବ୍ରତ ପଡେ।
ଓହୋ ମୁଁ ଯୋଉ ରବିବାର ସୂର୍ଯ୍ୟ ପୂଜାଟା କରେ। ଆମର ଟିକେ ଅସୁ ସୁବିଧା ହେଲା କଣ ଆମ ବଡ଼ ବାପା ମରିଗଲେ ତାପରେ ବଡ଼ ବୋହୁ ମରିଗଲେ ଏମିତି କୁଟୁମ୍ବରବୁ ମଗଲା ମୁଁ ସେ ରବିବାର୍ ତା ହଉ କରିପାରୁନାହିଁ। ଅ ଛାଡ଼ି ଦେଇଛି ଆଉ ଆମର ଆଇଁଷ ଖାଆନ୍ତି ତ ମୁଁ ନନାଙ୍କୁ ପଚାରୁଚି କେମତି କରିବି ଟି ଓଷା ଆଗରୁ କରିଥିଲି ଫୁଣି କେମିତି କରିବା ମନ ନାହିଁ ନାଁ ମୁ କହିଲି ଆପଣ ଜାଣିଥିବ କହୁନାହାନ୍ତି କେମିତି ପୂଜା କରୁଛନ୍ତି ରବିବାର୍ ନାଁ ସେମିତି କିଛି ନାହିଁ।
ରବିବାରେ ମୁଁ ତ ରବିବାରେ ପୂଜା କରେନି ସେଟା ରବି ନାରାୟଣ ବର୍ ତ ସେଟା ସିଏ କଣ ନା ଉଁ ବର୍ଷକୁ ଥରୁଟିଏ ପଡେ। ସିଏ କୋଉଠି ପଡ଼େ କହିଲ ଆମ ସାହିରେ ଯୋଉଁ ବ୍ରାହ୍ମଣ ସାଈ ଅଛି ଈ ବ୍ରାହ୍ମଣ ସାହି ଜଣେ ରଖିଛନ୍ତି ଠାକୁର ସେଠି ହିଁ ପୂଜା କରାଯାଏ। ସେଇ ଓଷାଟାରେ ହୁଁ ସେଇ ଓଷାଟାରେ କଁ ହୁଏ କହିଲ? ଯିଏ ନୂଆ କରନ୍ତି ମାନେ ଚୁଁ ଗୁଡ ଗୁଡ ଆଉ ଚୁଡା ପୁରା ଗୁଣ୍ଡ କରିକି ତାକୁ ନିଅନ୍ତି ସେ ଚକଟିକି ମୁଁଆଁ ଭଳିଆ ମାନେ ମୁଁ
ମାନେ ଯୋଉ ଚୁଡ଼ା ଘସା କରନ୍ତି।
ହା ନାଇ ଚୁଡା ଘଷା ନୁହଁ ସିଏ ମାନେ ଉ ଚକଟିକି ଦେବ ଯୋଉ। ମଣ୍ଡା ପିଠା ଲାଖା କରନ୍ତି।
ଓହୋ।
ସେମ୍ ଆଉ ଯିଏ ପ୍ର ହଁ ଯିଏ ପ୍ରଥମେ କରନ୍ତି ଆଉ। ଯିଏ ନର୍ମାଲରେ ଯେତେବେଳେ ମାନେ ମୁଁ ଗୋଟେ ପାଳି କଲିଟିି ଆଉ ତା ପାଳି କି କଦଳୀ ଯିଏ ଯେମତି ଭୋଗ ନେଇପାଇଲେ ଆଉ।
ହଁ ହଁ।
ସେଇ ଉସାଟା ସେମିତି ଆଉ ଆମେ ରବ୍ ମାନେ ରବିବାରେ ମୁଁ କରେନି। କାହିଁକି ନା ଏକା ସେଇଟା ତ କରେ ମୁଁ ଏ ତେ ବାରି ମାନେ ବାରିବା ପାଇଁ ଆମ ଘରେ ବାରନ୍ତିନି ନା।
ଜଗନ୍ନାଥ୍। ହଁ ସେଇ ରବୀଣାପଥ ଯୋଉ ବଡ଼ ଏକାଦଶୀ ତ ଗୋଟେ ପଡ଼େ ଯୋଉ ବାହୁଡ଼ା ବେଳେ। ସେତିକୀ ବେଳେ ପଡ଼େ।
ସେତିବଳେ ନୁହଁ ସିଏ ଯଦି ରବିବାରେ ପଡିଥିବ ବାହୁଡା ତାହେଲେ ସେ ଟା ହିଁ ଓଷା କରିବ। ଯଦି ରବିବାର ନ କରିକି ଆଉ କୋଉ ଏକାଦଶୀ ଦିନ ମ ମାନେ ରବିବାର ପଡ଼େ। ତାହେଲେ କରାହବ।
ଓହୋ। ଆମର‌ ତ ଏଠି ତ କରୁନାହାନ୍ତି ମୁଁ ଜାଣି ନାଇଁ ନା ନହେଲେ ହଁ। କୋଉ ପଟେ କେମତି କରୁଚନ୍ତି ଆଉ। ଆଉ ବୁଦ୍ଧେଇ ଓଷା ଏଇଗୁଡା ସବୁ କରନି।
ହଁ ବୁଦ୍ଧେଇ ଓଷା ବୋଉ କରନ୍ତି। କାହିଁକି ନା ଆମ ଆଡେ ଶାଶୁମାନେ ଥିଲେ ବୋହୂମାନେ କରିବେନି। ହେଲା ତାପରେ। ଖୁଦୁରୁକୁୁଣୀ ତ ଜାଣିଥିବେ ସମସ୍ତେ କରନ୍ତି ଭାଇମାନଙ୍କ ପାଇଁ।
ହଁ ବୋହୂ ମାନେ କଣ କରନ୍ତି ଝିଅ ମାନଙ୍କରେ ଆମର ଏପଟେ ଝିଅ ମାନଙ୍କ
ନାଇଁ ଆମ ଆଡେ ଝିଅ ବୋହୂ ସମସ୍ତେ କରୁଛନ୍ତି।
ଅହ।
ଆମେ ସବୁବେଳେ ହିଁ କରୁ। ହଁ ଅ ରୁଆ ନାଇଁ ଅରୁଆ ଖାଇକି ରହୁନି କାସ୍ଟା ନା ଝିଅ ମ ଝିଅ ବେଳେ କରିବୁ। ଆଉ ଏବେ ଆଉ କରୁଛୁ।
ହଁ ଭାତ ଖାଅନିି ନାଁ।
ହଁ ଅରୁଆ ଡାଲମା ଏମତି କରିକି ଖାଆନ୍ତି।
ଓହୋ।
ଆଉ ରହିଲା ବାଟ ଓଷା ବି କରନ୍ତି ଆମ ଆଡେ।
ଆମରି ବି କରନ୍ତି ହଁ।
ହୁଁ ବାଟ ଓଷା କରନ୍ତି। ନାଇଁ ତମ ଆଡେ ଗୋଟେ ନୂଆ ସିଷ୍ଟମ କାହିଁକି ନା ଗୋଟେ ବର୍ଷ ଯାଇଥିଲି। ତମ ଆଡ଼େ।
ଆଜ୍ଞା।
ତମ ଆଡେ ନୂଆ କରୁଛନ୍ତି। ଆମ ଆଡେ ନା ଉଁ କିଏ କିଏ ମାନେ ସମ ମତେ ଶୋଇ ସାରିବେ ତାପରେ ଯାଇକି ଓଷା କରିବୁ ଆମେ ଯାଇକି।
ହଁ ଯାଇକି ଦିଟା ବେଳକୁ ଓଷା କରୁ ଆମେ। ପୁରା କାଷ୍ଟା ରହୁ। କଣ କହିଲେ?
ହେଇଯାଏ।
ହଁ ତମ ଆଡ଼େ ବା ମୁଁ ଥରେ ଯାଇଥିଲି ଯେ, ହଁ ହ୍ୟାଲୋ।
ଆଜ୍ଞା ହଁ କହୁନାହାନ୍ତି। ହଁ ବାଟ ଓଷା ଆପଣ ଆସିଲେ। ୱା।
ହଁ ବାଟାସ ଥରେ ଯାଇଥିଲୁ। ମୁଁ ଯାଇଥିଲି ସିଏ ମୋ ଯୋଉ ଦିଦି ଘରକୁ ଯାଇଥିଲି ତମ ଆଡେ ନା କରୁଛନ୍ତି ସାତଟା ସାଢେ ସାତଟା ବେଳକୁ ଓଷା। ହେଲା ଆମ ଆଡେ ଏମି ଏମିତି ନୁହଁ ଆମ ଆଡ଼େ ମାହାପୁରୁ ଥୋଇବେ ମଝିରେ ଚାରି କରେ ସମସ୍ତେ ବସିବେ। ତମ ଆଡେ ଏ ଟି ଭାତ ହେଇକି ପୂଜା ହଉଛି ଆମ ଆଡେ ନୁହଁ ଆମ ଆଡେ ଫଳମୂଳ ପୂଜା ହବ ଯିଏ ଓଷା କରିବ ତାର ଗୋଟେ ଅଛି ଚାଉ
ଆମର ଭାତ ନାଇଁ ମ୍ୟାଡାମ ଆମର ଏ ସେପଟେ ଭାତ ନାହିଁ ସେପଟେ ଯଦି ଥିବ ଆମେ କହିପାରିବୁ ଆମ ଯଉ ଦାଣ୍ଡରେ ପୂଜା ହୁଏ ଆମର ଭା ମତେ ପୂଜା ନା ଆମ ସେ ଭୋଗଲାଗିବ ମୁଁଆ ଏଇଗଡ଼ା ପୂଜା ହୁଏ।
ହଁ ତମ ମାନେ ମୁଁ ଦିଦି ଘରେ ଯାହା ଦେଖିଛି। କିନ୍ତୁ ତାଙ୍କର ସବୁ ପୂଜା କରୁଛନ୍ତି ମିଶା ମିଶି ଆମ ଆଡେ ଏମିତି ନାଇଁ ଆମ ଆଡେ ଖାଲି ମାନେ ଯିଏ ଭୋଗ ଫାଷ୍ଟ ଉସା କରିଥିବ। ସେ ଯୋଉ ଚାଉଳରେ ଚାଉଳ ଜନ୍ତି କିି ତାକୁ ଗୋଟେ ପି ପିଠା କରନ୍ତି ସେଇଥିରେ ନଡିଆ ପୁର ଦେଇକି ତାକୁ ଗୋଟେ ଘିଅ ପିଠା କରନ୍ତି। ସେଇଟା ପୁରା ମାନେ ଯାହା ବିି ଥିବ କିଛି ବଳକା ରଖିବେନି ସବୁ ନେଇକି ଠାକୁରଙ୍କ ପାଖକୁ ଯିବେ ମାନେ ତା ଧାନ ଆଦିକି ନେଇକି ଯିବେ ହେଲା।
ଅହ।
ତା କଣ୍ଡା ଫୁଣ୍ଡା ସବୁ ନେଇକି ଯାଆନ୍ତି ଆଉ ଫଳମୂଳ ଯିଏ ଫାଷ୍ଟ ସେକେଣ୍ଡ କରିଥିବେ ସେ ଫଳମୂଳ ମାନେ କଦଳୀ ଡଜନେ ସେଉ ମାନେ ସବୁଥିରୁ ଦି ଦିଇଟା ଗୋ ଟା ଲାଖେ କିଛି ଯିବନି ଏମିତି କରି ଗୋଟେ ଚସଲା ରେ ଚସଲେ ଲାଖେ ନେଇକି ଯାଉ ଆଉ ସେଠି ସମସ୍ତେ ବସନ୍ତି ହଁ ବସିକି ବହି ହେଇକି ପଢ଼ିବେ ତାପରେ ବ୍ରାହ୍ମଣ ଜୀବ ସବୁ ପୂଜା କରିବା ପାଇଁ ପୂଜା କରନ୍ତି ଯେ ଆମେ କଣ ମାନେ ବ୍ରାହ୍ମଣ ଭୋଗ କାଢ଼ିକିନିଅନ୍ତି। କିନ୍ତୁ ଆମେ ମାନେ ତାକୁ ଭୋଗ ଦିଅଉ ନିଜେ। ନିଜେ ଦେଲେ ସେ ଠାକୁରଙ୍କ ପାଖରେ ଥୁଅନ୍ତି ସେମିତି ପୂଜା ଆମ ଆଡ଼େ। ଆଉ ମଙ୍ଗଳବାରେ ବି ଜାଣିଥିବେ।
କଣ ଆଶ୍ୱିନ ମଙ୍ଗଳ ବି କରିବେ ଚୈତ୍ର ମ ଆଜ୍ଞା।
ରାତିରେ ମଙ୍ଗଳବାର ଓଷା।
ହଁ ସେଟା ଆଶୀନ୍ୟ ମଙ୍ଗଳବାର ସେଇଟା। ହଁ ସେଇଟା ହଉଛି ରାତି ନ ଆଜ୍ଞା ଆମ ସେ କଳସ ବୁଡା ହୁଏ ଫାଷ୍ଟ ଦିନ ନଈରେ ପାଣି ସାତ ଘର। ବୁଡ଼ିକି ଆସିକି ପାଣି ନେଇକି ଆସିବ କଳସରେ କଳସ ବୁଡ଼ା ହେବ ସେଇ କାଷ୍ଟ ତା ରହିବି ଆପଣ କେମିତି କଣ।
ଆମେ ତ ପୁରା କାଶଟା ରହିଥିବୁ କେତେଟା ପୁରା ନିର୍ଜଳ ନା ରାତି ଠିକ୍ ସାଢ଼େ ବାରଟା ବାରଟା ବାଜିଯିବ ଯାଇକି ଓଷା କରିବା ପାଇଁ ଯିବୁ।
ହଁ ହଁ
ଆମଆଡ଼େ ଏମତି କଳସ ଯେ ତମେ ପାଣି ଦଉଛ ଆମର ପାଣି ସିଏ ଦିଅନ୍ତି ହେଇ ଯୋଉ ବ୍ରାହ୍ମଣ ଘରେ କରୁ ସିଏ ହିଁ ଦିଅନ୍ତି। ଆମେ ଯିବୁ ହଁ ଯ ପୂଜା କରିବେ ପୂଜା କରିସାରିଲା ଆପଣ ଆସିଲା ବେଳକୁ ଗୋଟେ ସାଢ଼େ ଗୋଟେ ରାତି ହେଇଯିବ
ହଁ ହଁ ଆମ ତ ଗୋଟେ ଗୋଟେ ପୂଜାରେ ରାତି ସକାଳ ପାହିଯାଏ।
ହଁ ହଁ ହଁ ପାଣି ତୋଳା ଉପାସ କରନ୍ତି ଯୋଉ ଦଣ୍ଡ ଓଷା ଜାଣିଛନ୍ତି।
ଦଣ୍ଡ ଓଷା କୋଉଟା କହିଲ ମୋର ଆଉ
ଦଣ୍ଡ ଓଷା ପଣା ସଂକ୍ରାନ୍ତି କି ହୁଏ। ଆମ ଆଡ଼େ ଅଛି ତମ ଆଡ଼େ ନଥିବ। ସେ ଦଣ୍ଡ ଓଷା ପୁରା ମାନେ ନିଜଳ। ପୁରା ଠିକ ସମାନ ତିନିଟା ରାତିରେ କେତେବେଳେ ଦିଟା ରାତିରେ ଏମି ତି ହିଁ ପାଳନ କରାଯାଏ ଆମ ଆଡେ ଅ ଛି ପୁରା ଖାଡ଼ା ଉପାସ ମୁଁ ନିଜେ ହିଁ କରେ।
ଆଜ୍ଞା ଆଗୁରୁ ସିଆଡ଼େ ଟିକେ କରନ୍ତି ଓଷା ପୋଷା ଆଉ।
ନା ଓଡ଼ିଆ ମାନେ ଓଡ଼ିଆ ମାନେ ପ୍ରବଳ ଓଷା କରନ୍ତି।
ମୁଁ କିଛି ନକଲେ ମୁଁ ସେଇ ଏକାଦଶୀ ସବୁ କରେ କିନ୍ତୁ ଏବେ ବର୍ଷା ହେଲାଣି ଏକାଦଶୀ କରୁଚୁ ହଜବେଣ୍ଡଙ୍କ ମୋର। ସେମିତି କାଷ୍ଟା ରହିକି ପରଦିନ ତୁଳସୀ ପାଣି ପାଇକିନା ତାପରେ ଯାହାପି ଚାହାଫାହା ପିଏ ଆଉ।
ଗୋଟେ ଦିନ ପୁରା କାଷ୍ଟା?
ଗୋଟେ ଦିନ କାଷ୍ଟା।
ବାବାରେ।
ଆଉ ବୁଧେଇ ଓଷାରେ ସେମିତି ହେଇଛି ମୁଁ ପୁରା ପାଣି ଫାଣି କିଛି ପିଏନି ପୂଜା ସରିଲା ପରେ ଜାଇଁକି ପାଣି ପିଏ। ମୁଁ ଯୋଉ ଓଷାଟେ କରେ ହଁ ଆମର ସବୁ କୁହନ୍ତି ପାଣି ପିଇ ଫଳମୂଳ ଖା କିନ୍ତୁ ଉଁ ମୁଁ ପାଣି ଫାଣି ପିଏନି ଭଲ ଲାଗେନି ଆଉ।
କାଷଷ୍ଟା ଉପାସ ପୁରା ଆଉ।
ଆଉ ସେମିତି ଜାଗର ବି ସେମିତି କାଷ୍ଟା। ଆଉ ଆମର ଏଠି ବେଶୀ ପ୍ରାୟ କିଏ ଉଷା ବାର କରନ୍ତି ଖାଇ ପିଇକି ଉଷା କରନ୍ତି। ଆମ ଶାଶୁ ବି ସେମିତି ବୁଦ୍ଧେଇ ଓଷା କରନ୍ତି ସେ ଖାଇ ପିଇକି ଉଷା କରନ୍ତି ହୁଁ ଖାଇକି ଚୁଡ଼ା ଖାଆନ୍ତି ନା ଧେରେ ହୁଁ ଚୂଡା, ଭାତ ଏଗୁରା ଖାନ୍ତିନି ଉଁ ରୁଟି ଖାଆନ୍ତିି ଆ ଧେରେ। ପରଟା। ହୁଁ ହୁଁ ମଝିରେ ଗୋଟେ ଉଠିଥିଲା ଉଁ ପୁଅ ଉଷା ଜାଣିଥିବେ ନା ନାଇଁ ମୁଁ ଜାଣିନି ହଁ ଆଜ୍ଞା।
ମୁଁ କରିଥିଲି ନା ହଁ ଭାଇ ଓଷା ଭିଣେଇ ଓଷା ହେଇଟାକୁ ଜୁଆଇଁ ଓଷା ବହୁତ ଓ ତ ଆମ ଆମ ଓଡିଶାରେ ବହୁତ ଓଷା।
ହଁ।
ନିହାତି ତ ଜଗନ୍ନାଥଙ୍କର ନିହାତି ସବୁ ଦିନିଷ
ଆଜ୍ଞା ହଁ।
ଆଉ ଜଗନ୍ନାଥ ବି ଘରେ ଆମେ ରହୁଚେ ଆଉ ନିହାତି ହବ ଆଉ।
ହୁଁ ଆମର ଜଗନ୍ନାଥଙ୍କ ମୂର୍ତ୍ତି ଆଣିକି ଭାଇ ରଖିଛନ୍ତି ସାର ରଖିଛନ୍ତି। ଆମର ତିନି ଟାଇମ ଭୋଗ ଲାଗିଛି ଆମର ଆଁ ଭୋଗ ଲାଗେ ଆଗରୁ ଏମିତି ଏକାଦଶୀ ସବୁ ଖାଇବା ପିଇବା ହୁଏ ଛୁଆମାନେ ଖାଆନ୍ତି ଆସିକି ତାପରେ ନନା କହିଲେ ନାଇଁ ଆପଣ ଉଁ ଉଁ ମାନେ ପାକ ଜିନିଷ କିଛି କରିବେନି ଯାହା ମିଠା ଏଇ ମିଠା ଉପରେ ମାନେ ବାଳ ଭୋଗୁଛୁ ଏହାକରି କାରଣ ଆମର କଣ ଛୋଟ ଛୁଆ ଘର ନା କିଏ ଠାକୁର ଘରେ ପଶିଯିବେ କି ଠାକୁର ଅସନା ମସନା କରିବ ହଁ ତେବେ ଆମେ ଖାଲି ବାଳ ଭୋଗ କରୁଚୁ ସବ୍
ଆଉ ଗୋଟେ କଥା ଯୋଉ ଠା କୁର କରିସାରୁଛନ୍ତି ମାନେ ହେଇ ଘରଟା କବାଟ ଦଉଛନ୍ତି ନା ଡୋରସିିଙ୍ଗ ଟା ଟାଣୁଛନ୍ତି?
ଆମ ସ୍କ୍ରିନ୍ ପଡ଼ିଛି।
ହଁ ହଁ ହଁ ହଁ ହଁ।
ଡୋର ଲାଗିବା କଥା ନୂଆ ଘରଟା ହେଇଥିଲା ଏବେ ମାରବଲ୍ ଫର୍ବଲ୍ ପଡ଼ିଚି ତ ସେଇ ପାଇଁଁ ଡୋର୍ ନାହିଁ। ଆଉ ଖାଲି ସ୍କ୍ରିନ୍ ଟା ପଡ଼ୁଛି ଆଉ ଭୋଗ ଲଗାଇ ସାରିଲା ପରେ ସ୍କ୍ରିନ୍ ପକେଇଦିଏ। ଆଉ ଆଉ କଣ କହିବା
ଅୱ
ଏଇଭଳିଆ ଆଉ ଆପଣ ଏକାଦଶୀ କରନ୍ତୁ ଦେଖନ୍ତୁ କେମିତି କଣ ନା ସେଠି କିଛିି କରି କହିିବା
ଏକାଦଶୀ କେବେ କ ବଡ ଏକାଦଶୀ
ବଡ ଯୋଉ ମାସ ପନ୍ଦର ଦିନକୁ ଥରେ ଦିଟା ପଡିବ ମାସ